ହାଲୋ ହାଲୋ ହ୍ୟାଲୋ।
ହଁ ହ୍ୟାଲୋ।
ଆଉ ଯୋଉ କଣ କରୁଛୁ?
ଆଉ ତୁ କଣ କରୁଥିଲୁ ଏଇଠି ଆଇଥିଲି ଟିକେ କିଣା କିଣି କରିବାକୁ ଚଣ୍ଡିଖୋଲ ଆଉ।
ଚଣ୍ଡିଖୋଲ ଯାଇଥିଲୁ କିଣା କିଣି କରିବାକୁ କଣ କିଣା କିିଣି କରିବୁ?
ଏଇ ଇଏ ମୂର୍ତ୍ତି। ଜଗନ୍ନାଥ ମୂର୍ତ୍ତି। ଯାଇଥିଲି କିଣିବା ପାଇଁ ରଥଯାତ୍ରା ହଉଛି ସେଇଥିପାଇଁ ଆଉ।
ରଥଯାତ୍ରା କୋଉଠି କରିବ କି?
ଏଇ କରିବା ଗାଁ ରେ ହବ ଆମ ଗାଁ ରେ ଗୋଟେ ବଡ ଆକାରରେ ହୁଏ। ହେଲା କି ବୁଝିପାଇଲୁ। ଭୋଜି ଫୋଜି ସବୁ ହୁଏ ସେଠି ଗେଟ୍ ଫେଟ ପକେଇକି ପଇସା ଫଇସା ତୋଳାନ୍ତି। ଆଉ ସବୁ ଦିଅନ୍ତି ପଇସା ଫଇସା ବ ଲୋକମାନେ। ସବୁ ଦେଲେ ସଏ ରଥଯାତ୍ରା ଆମ ଗାଁରେ ବଡ ଆକାରରେ ଏଇ ଏରିଆରେ ସବୁଠୁ ବଡ ଆକାରରେ ଆମ ଗାଁରେ ରଥ ହୁଏ।
ଓହୋ ଆଉ କଣ ହୁଏ?
ଆଉ କଣ ଆଉ କିଛି ନାଇ ଆଉ କଣ। ଆଉ କଣ କହୁନୁ।
ଆଉ ଯୋଉ ତୁ ରଜରେ କଣ ଡ୍ରେସ ପଣ୍ଟ କରିଥିଲୁ ନା ନାଇଁ?
ରଜରେ କରିଥିଲି। ହଁ ରଜର ଗୋଟେ ଡ୍ରେସ କରିଥିଲି ଗୋଟେ ପ୍ୟାଣ୍ଟ କରିଥିଲି ହେଲା। ବସ ହେଇଛି ସେଠି କରିଥିଲି ତିନିଶହ ଟଙ୍କା ରଥ ଆମେ ରଜ ଯାଇଥିଲୁ ଗାଡି ନେଇକି। ନୂଆହାଟ ପଳେଇଲୁ ଡଲି କତିକି ହେଲା। ଖୋଲିଥିଲା ଦୋକାନ ସାଙ୍ଗେ ସାଙ୍ଗେ ଗୋଟେ ଓଭରସାଇଜ୍ ଗୋଟେ ଧଇଲି। ଆଇଲି ତିିନି ଶହ ଟଙ୍କା ନେଇକି ପଳେଇଲି ତିିନିଶହ ଟଙ୍କା ଦେଇକି ନେଇ ପଳେଇଲି।
ମୁଁ ଭାବୁଛି ଗୋଟେ ଡ୍ରେସ ଆଣି ମୁଁ ଭାବୁଛି ଡେସ ଗୁଡା ଆଣି
କୋଉ ଡ୍ରେସ୍
କୋଉ ଡ୍ରେସ ମାନେ ଯୋଉ ଏଇ ଯୋଉ ଡ୍ରେସ୍ ଗଟା ଆଣିବି କଉ ଡ୍ରେସ ଗୁଟା ଆଣିବି ଆଉ।
ଡ୍ରେସ କଣ ସାଙ୍ଗେ ସାଙ୍ଗେ ଡ୍ରେସ୍ ନେଇ ଆସିବୁ ନା ଆଉ କଣ। କଣଟା ହବ ହେଲେ ପଇସା ପଇସା ରଖିଲେ ଖାଲି ଚାହିଁଲେ କଣ ହବ।
ହଁ।
ଖାଲି ଡ୍ରେସ ଆଣିଲେ କଣ ହବ ପଇସା ପଇସା ରଖିଲେ କଣ ହେଲେ ହବ।
ନା ମୁଁ ପାଇଁ ଡ୍ରେସ ଆଣିବି ମୁଁ ରଖିଛି ପଇସା ପଇସା ଆଉ ଡ୍ରେସ ଆଣିବାକୁ ଆଉ ରଖିବେ କଣ।
ହୁଁ ଆ ଦେଖ କିଛି।
ହଁ।
କଣ କରୁଛି?
ହଁ ଏଇଠି ବସିଥିଲି। ଆଉ ଯୋଉ ଗଣେଶ ପୂଜାକୁ ଆଣିବା ନହେଲେ ଡ୍ରେନ ଦେଖିବା ଆଉ ନହେଲେ ଗୋଟେ ଫୋନ ନେଇ ଆସିବୁନୁ।
ହଁ ଗୋଟେ ଫୁନେ ହବ ଯେ ଆଉ କଣ ତା ଦିନ ଭୀ ଠାକୁର ମନ୍ଦିର କାମ
ଆଁ। । ।
କଁ।
ଆଲିମ କଥା କଣ କହୁଥିଲୁ?
ହଁ
ତୁ ଏଇନା କଉଠି ଅଛୁ?
ମୁଁ ଏଇନା ଆଇଛି ଚଣ୍ଡିଗର ବା ଇଏ କିଣିବା ପାଇଁ ରଥ ମୂର୍ତ୍ତି ଜଗନ୍ନାଥଙ୍କର।
ଓ।
ଆଉ କମ୍ପ୍ୟୁଟର ଫମ୍ପ୍ୟୁଟର କରିଛୁ ନା କଲୁନୁ।
କମ୍ପ୍ୟୁଟର ତ ମୁଁ ଯାଉନି ଅଜୁ, ଯାଉଛି କମ୍ପ୍ୟୁଟର।
ନା ତ ସେ ଯାଉନି ଏକାଗଲା ଗାଡି ରେ ବୁଲି ବାକୁ।
ଆଉ କିଏଟା ଯିବ ବୋଲି କମ୍ପ୍ୟୁଟର କହୁଥିଲା ସଉରାଇ ପା।
ହଁ ସବୁ ଯାଇ।
ସେ ଯାଉଛି।
ନା ସେ ଯାଇଥିଲା ସାର୍ଟିଫିକେଟ୍ ଆଣିବାକୁ ଆମ କଲେଜ ଭିତକୁ ପଲୁ ହେଲା ସେ ସାର୍ଟିଫିକେଟ ନେଇ ଆଇଲୁ ନେଇ ଆଇଲୁ ଶୋଇଲା ଆଉ।
ନେଇେକି ପଳେଇ ଆଇଲୋ।
ହଁ ନେଇକି ପଳେଇ ଆଇଲୁ ଫେଲ୍‌ ତ ହେଲା ଫେଲ ସାଟିପିକେଟ ଦେଲେ ଗୋଟେ ଫର୍ମ ଦେଲେ ପୂରଣ କରିବା ପାଇଁ। ତାର ପୂରଣ କଲୁ ପେନ୍ ପାଇଲୁନୁ ହେଲା ତ ରାଜା ସାଙ୍ଗ କେ ଜୋଟର ଥିଲା ସିଏ ପେନ୍ ଦେଲା ଫର୍ମ ଫିଲ୍ଅପ କରିକି ଆଇଲୁ ନେଇକି ଦେଲୁ ତାଙ୍କ ସାଙ୍ଗଙ୍କୁ ସେ ଦେଲେ ସେ ଦେଲେ ସାର୍ଟିଫିକେଟ୍ ଆମେ ନେଇକି ଆଇଲୁ ଆଉ।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
କଣ କହିବେ ସି ଫେଲ ହେଇଗଲେ ସାର୍ କଣ କହିବେ?
ଓହୋ।
ଆଉ ଆଜି ସନ୍ଧ୍ୟାାରେ କଁ ଟ୍ରେନ୍ ଲାଇନ୍ ଯାଇଥିଲେ ବୁଲିବାକୁ।
ହେଲାନି ହଁ ଆଜି ଯାଇଥିଲି ସେଠି କଣ ଫଟ ଗୋଡା ଉଠେଇଲି ଖୁ ଗୋଟେ ଫଟୋ ଉଠେଇଛି ବଢିଆ ଲାଗୁଛି।
ଓହୋ।
ଲୋ।
ରୁହରେ ଉଠେଇଲି।
ଆଁ।
ଆଉ ଡୋରେ ଫଟୋ ଉଠେଇଲୁ ଶୁଭୁନାଇର।
ବୁରା ର ଫଟୋ ଉଠେଇଲି ଗୋଟେ ଭଲ ଫଟୋ ଉଠେଇଛି। । ହଁ ଭଲ ବଢିଆ ଫଟୋ ଉଠିଛି ସେଇଟା ଆ ବଢିଆ ଲାଗୁଛି।
ଆଉ ମୋର ବା ଗୋଟେ ଫଟୋ ଉଠେଇଥିଲୁ ଭଲ ଲାଗୁ ଯେ ସେ ଷ୍ଟୋରି ଦେଇଥିଲ ଯୋଉଟା। ତା ମୋ କତିକି ଛାଲୁନୁ ହ୍ୱାଟସଆପ ରେ ସେ ଫଟୋ ଏଟା।
କୋଉ ଫଟଟା?
ତୁ ଜୁ ଷ୍ଟରି ଯୋଟା ଦେଇଥିଲୁ ଏକା ଦାଈଟା ମୋ ଫଟା ଛାରିଲୁନୁ।
ସେଟା ଷ୍ଟୋରି ଦେଇଦେଇଛି ତୁ ମେନସନ୍ କରି ଛା ହଁ ଛାଡିଦେବି ଆଉ।
ହଁ ଛାଡ଼ିଦେଲେ କୋଣଟା ହବ?
ହୁଁ।
ଆଉ ତୁ ଏଇନା କଣ କରଛୁ କି?
ମୁଁ ଏଇ ଏଇଠି ବଇଥିଲି କଣ ଯାଉ ଯିବି କୁଆଡେ ଦେଖିଆ। ମୁଁ ଆଇଥିଲି ଟିକେ କ୍ଲଭର ପଡି ଯାଇଛି। ଯିବି ଘରେ କଣ ଟିଭି ଦେଖିବା ଟିଭି ଦେଖି ସାରିକି ଟିକେ ଶୋଇଆ। ଶୋଇକି ଉଠିକି ପୁଣି କାଲି କୁଆଡେ ଯିବା ଗୋଟେ ଦେଖିବା ବୁଲିବାକୁ ନହେଲେ କାଲି ଗୋଟେ ଫିଷ୍ଚ କରିଦବା ହେଲା ଶୁକ୍ରବାର ଅଛି। ତ ଚୁଟି କାଟିବୁନି କି କାଲି କଣ ମେନା କହୁଥିଲାବେଳେ ଚୁଟି କାଟିବାକୁ।
ନାଁ ମୁଁ କାଟିବିନି ଚୁଟି କାଲି କଣ ଶୁକ୍ରବାର ମୁଁ କହିଲି ଶୁକ୍ରବାର ଚୁଟି କାଟିଲିନି ତାପରେ କ ଶନିବାରେ। ତାପରେ କହିବି ରବିବାରେ କାଟିଲିନି ରବିବାରେ ଦିନ ଯିବିନି। ସେମିତି କହିକି ସେ ବୁ ମୀ ଯଦି ହବା ମିନି କୋଟ ମାରିଦେବି ଆଉ।
ହୋ ଯାଇକି ମିନିମିଲ୍ କବାଟ ଟା ମାରିଦୋବୁ।
ହୁଁ।
ମଜା ଲାଗୁଛି ସେ ବଦସ ଯୋଉଟେ ପିଲା ଟା ଅଛି ସେଇଟା କାଟି ଆଣିବାକୁ। ମୁଁ ତ ବେତାଳିଆ ସେ ଡ଼ାକୁଛି ଯେତେବେଳେ ଦେଖୁଛି।
ଆଉ କଣ ସେ ହା ହାବା କତିରେ ଗାଧେଇବୁ ନା କଣ?
ହଁ ହାବା କତିରେ ରହିଲେ କାଟିିଦବନି।
ତାହାଲେ ତ ମୁଁ ବେକାର ଚୁଟି ବଢୋଉଛି ତାହେଲେ ଯଦି କାଟି ପାରିବନି ମୁଁ ବେକାର ଚୁଟି ବଢଉଛି।
ସେଇଆ ଆଉ ତୁ ହବା ବଡେ କାଟିବୁ।
କାହା କତୀରେ କାଟିବି?
ହୁଁ।
ନାଁ ମ ସେଇ ତାରି କତିରେ କାଟିବି। ସେ
ଆରି କତିରେ ସେ କାଟି ପାରିବନି ଜାଣିପାରୁଚୁ ତ।
କାଟିଦୋଉଛି ବା ସେ ବଡ ଚୁଟି ରଖିଥିଲେ କାଟୁଥିଲା ହେଦିନ ମୁଁ ଦେଖୁଥିଲି।
ଆଣୁନାହାନ୍ତି ବୋଲି ତା କତିକି ପଲୋଉଥିଲି ହେଲା।
ହୁଁ ହୁଁ।
ଆଉ ଯୋଉ ଆଉ କଣ ଆଜି ସିବୁନ ହେରିକା କଣ ତ ଆମ ଘର ଆଗରେ କଣ ହେଇଥିଲେ ଠିଆ ଠା ହେଇଥିଲେ।
ହଁ ଠିଆ ହେଇଥିଲେ କଣ ତାଙ୍କ କାମ ଫାମ କରିଥିଲେ ଠିଆ ହେଇଥିଲେ ସିବୁନ ମୋ ସାଙ୍ଗେ କଥା ହେବ କହିଲାଣି।
ଓହୋ କହୁଛି ତୋ ଭାଇ କଥା ହବ? ଆଉ ଜଣକୁ ଆଡ କଲଣି।
ଆଡ୍ କଣ ଆଡ କଲେ ଖାଲି କଣ ହବ ଆର କହିଲ ବେକାର ହବ ସେ ବିଷାଲ ସେ ବିଶାଲ ହାତ ଲିମିଟ୍ ବଢିଯାଇଛି ବୋଲି ହବନି।
ଭାଇ ଗାଁ ରେ ଦହି।
ନାଇଁ ନାଇ କାହାକୁ ଆଡ କରନା।
ହୁଁ ସେଇଆ ତ।
ହଁ। ଆଉ କଣ ତୋର ଟ୍ୟାକ୍ସ ଫ୍ୟାକ୍ସ ଆଇଲାନି ଦେଖିବା କଣ ଚାକିରି ବାକିରି କରିବା।
ହଁ ସେଇଆ।
ଆଉ କଣ ରଥଯାତ୍ରା ପାଇଁ କଣ ଛୋଟ ରଥ ପାଇଁ କଣ ହେଇଛି?
ହତର ପାଇଁ ଛୋଟକଥା ପାଇଁ କଣ ଯୋଉ ଘନିଆ ଯୋଉ ଘନିଆ ଦା କଣ କରଛନ୍ତି ତ ହେଲା ଘନିଆଦା କଣ କ ଥିଲେ ତାଙ୍କର କହିଲେ କଣ ନେଇକି ଆସିବା ରଥପଥ ଇଏ ଚକା ଫକା ସବୁ ଲଗେଇ ଦେଇଛନ୍ତି ଖାଲି ଆମେ ଆରବର୍ଷ ବୁଲେଇଥିଲୁ କହିଥିଲେ ଖାଲି ପ୍ରାଇମର ଫେମ ଦିଆ ହେଇଛି କଳିଙ୍ଗ ତ ଖାଇବନି ତା ଦେହରେ ଆମେ କହିଥିଲେ କି କାଲି ଆର ବର୍ଷ ବୁଲେଇଦେବାକୁ ଆମେ କେ କାଲି କପଡ଼ା ଫପଡ଼ା ଲଗେଇଦବା। କେ ମାସ ପୂର୍ବରୁ ନ ଲଗେଇଲେ ସେ ରଥ ହବେନି କମ୍ପ୍ଲିଟ ହେଇପାରିବେନି।
ଦେଇଦିଏ ପକ୍କା ଭାଇ ଅଛି ମାନେ ସବୁ ରଥ କଂପ୍ଲିଟ୍ କରିଦବ।
ହଁ ସେ ପକ୍କା ଭାଇ ତ ଅଛି କମ୍ପ୍ଲିଟ କରିିବ ଆଉ ମାନସ ବି ତାକୁ କହିବ ଗୋଟେ ଟେଣ୍ଟ ମାରିଦବ ରଥ ଆଗରେ। ବଢିଆ ଗୋଟେ ବଢିଆ ହେଇ କରିବା ଗୋଟେ।
ଏଇ ବର୍ଷ ଭଲକି କରିବା ଆଉ।
ହୁଁ ରଥଯାତ୍ରା ଏ ତ ବର୍ଷ ଭ ଭଲକି କରିବା ବଡ ଆକାରରେ କରିବା ହେଲା।
ହଁ।
ଆଉ ଏଇନା କଣ କରୁଛୁ?
ଏଇନା ଆଇଥିଲି ବା ଟିକେ ବାହାରକୁ ଆଇଥିଲି ବୁଲିବାକୁ ଚାଲିବା ପାଇଁ ଆଉ।
ଓହୋ କଲ କରିଦେଇଛୁ ଆଉ ନା।
ହୁଁ ସେଇ ଯୋଉ ସେଇଆକୁ କଲ କରିଥିଲି ଆଉ। ଖାଇଥିଲି ଭାତ ଆଉ ଅଣ୍ଡା ଭୁ ଜିଆ, ତରକାରୀ, ଆଳୁ ସଜା, ଏଇଆ ସବୁ ଖାଇଥିଲି ଆଉ ଆଉ କଣ ଫିଷ୍ଟ କଅ ଚାଲୁନା କରିବା।
ଫିଷ୍ଟି କଣ କରିବା ଫିଷ୍ଟ ଚିକେନ ଫିକେନ କଣ କରିବା ଆଉ
ହୁଁ ଚିକେନ ଫିକେନ କଣ କରିବା ଆଉ।
ଏଇନା ସବୁ ଶିବୁନ ଭାଇ କୋହୁଥୁଲା ହେମତି ଚିକେନ କଷା ରୁଟି ଫୁଟି ନେଇ ଆସିବା କରିଦବା ହେଲା ବିଶାଲ ଭାଇ ହରିକା ପ ଚାରେ କରବେ କି ନାହିଁ।
କରଦବା ହେଇଠି କଥା ହବା। ହାଲୋ ହୁଁ। କହିବ ହେଠି କଣ ଇଏ କଲେଣି ଦେଖିକି।
ହୁଁ ଯେ ଯୋଉ ବିଶାଲ ଭାଇ ହରିକା କଣ କୋହୁଚନ୍ତି ଦେଖିଆ।
ହଁ। ହଁ ଦେଖିଆ କଣ କରିବେ। ଯଦି କରିବେ ଭଲ କଥା ତାହଲେ ଫିଷ୍ଟ କଲେ ତ ଭଲ କଥା ନ କଲେ ଭଲ କଥା। କଲେ କଣ ହବ କହନି ଦେଖେ ଆମେ ମାନେ ଏଠି ଫିଷ୍ଟ କରୁଥୁବ ହେଠି ଯାଇକି କଥା ହୋଉଥୁବେ ଇଏ କଣ କାମ ହବ।
ଲାଗୁଚି ଜମା କରିବେନି କାଇଁ ଖାଲି କୋହୁଚନ୍ତି କରିବା ଟୁଙ୍କୁ ଟୁଙ୍କୁୁ ହୋଉଚନ୍ତି କେହି କରିବେନି ଭଲ ଭାବେ।
ହେଇଆ ତ ମିଶିବାକୁ ପଡିବ କଲେ ହେଲା।
ମିଶେଇ ଦବା ସନ୍ତସ କୁ ମିଶେଇ ଦବା ଏନେ ମାଡଗୋଳୋ ଏ ଗଡା ପଡା ହେଇଯିବେ କେ ମାଡୋଗୋଳ ହେଇକି।
ହଁ ମିଶେଇଦେ ମାଡଗୋଳ ହେଇଯିବେ ଗଡା ପଡା ହେଇକି ନାମ ନେବେ। ଗୋଲିଆ
ହୁଁ ସେ ଅଜୁ ବସିଲେ ସନ୍ତୋଷ କରିବନି ସନ୍ତୋଷ ମିଶିଲେ ଅଜୁ କରିବନି। ହ
ହଁ ଆଉ ପଇସା ସେଭିଂ କଲେ କଣ ହବ।
ନାଇଁ କଣ କରିବୁ ଫୋନ ଗୋଟେ ନେଇ ଆସିବୁ ଆଉ।
ଫୋନ ନୁହେଁ ଏନା ଗୋଟେ ସେଣ୍ଟଟା ଆଣିବି ତାପରେ ଦେଖାଯାଉ କଣ ହୋଉଚି।
ମୁଁ ଆଣିବି ଗୋଟେ ବୁଟୁ ଆଣିବି।
ହୁଁ।
ନା ବୁଟ ତ ଆଣିବିନି ଗୋଟେ ଚପଲ ଆଣିବି ଟୁ ଫିଙ୍ଗର ବାଲା ହେଲା।
ହୁଁ।
ଆଣିବି ତାପରେ ଦେଖାଯାଉ କଣ ହୋଉଚି ଆଉ ଗୋଟେ ପେଣ୍ଟ ଆଣିବି କେତେ ସାତ ଆଠଶ ଖଣ୍ଡେ ନବ ସେ ପେଣ୍ଟା ଗୋଟେ ଆଣିବି।
ଓ।
ଯା ହଜାର ଟଙ୍କା ଭିତରେ ନେଇ ଆସି ବି ବଢିଆ ବଢିଆ ଦିନଷ ମୋର ଡ୍ରେସ ଅଛି ଦିଟା ବଢିଆ ବଢିଆ ଖାଲି ପେଣ୍ଟେ ଆଉ ବୁ ଗୋଟେ ଚ ପଲ ଦରକାରେ ସେଇ ଦୁଇ ଆଣିକି ଆସି ଆଉ ମୋର ହେଇଗଲା ମୁଁ ଆଉ କିଛି ଆଣିବିନି।
ହୁଁ।
ମୁଁ ଆଉ ଆଣିବିନି ଆଉ ଡ୍ରେସେ ବୁଟୁ ଯାହା ହବ ସେ ଯେତେ ପଇସା ହୋଉ ମୁଁ ବୁଟ ବୁଟୁ, ଡ୍ରେସ, ପେଣ୍ଟ, ସବୁ ନେଇ ଆସିବି।
ହଁ ରଥଯାତ୍ରା ଆଇଲା ନେଇଆସୁନୁ ଗଣେଶ ପୂଜାକୁ ନେଇ ଆସିବୁ ଯୋଉଥିରେ ହେଲେ ଗୋଟେ ନେଇ ଆଇଲେ ଗଲ ଆଉ।
ଆଉ ଆଜି କେ ଆଜି କେତେ ତାରିକ?
ଆଜି ପଚିଶ।
ପଚିଶ ଆମର ଏକେରୁ ଆଡମିସନ ଜାଣିପାରୁଚୁ ତ।
ଅ ହୋଉ ତାହେଲେ।
ଆଡମିସନ ହୋଉ ତା ତାପରେ କାଲି ଯୋଉ ବର୍ଷାଦିନ ଜୁଲାଇ ନା ଏରା ବର୍ଷାଦିନ ପୁରିଲାଣିି ଆଇଲାଣି ନା। ସେଇ ଯୋଗୁ ବର୍ଷା ହୋଉ ଆଉଚି କିନ୍ତୁ ପଳୋଉଚି ଆଉ।
ଏଇଆ ତ ରାତିରେ ଦେଖୁନୁ କି ଗାଡି ଫାଡି ଉଡେଇକି ଯାଉଚନ୍ତି। ହଁ କହ କ ଏଇନା କଣ କରୁଚୁ କହ।
ମୁଁ ଏଇଠି ବଇଥିଲି ଆଉ କଣ କରିବି। କାଉ କାଇିବା ଏଇ ଆ
ହାଲୋ।
ହଁ। ହଁ କହୁନୁ।
ହଁ ଶୁଭ ଲିଆ।
ହଉ।
ହଁ ଆ-ଆଉ କଣ ସେଇଆକୁ ଆଉ ସେଇଆକୁ ଫୋନ କରିଥିଲି ଆଉ କଣ।